ହାଲୋ।
ଆପଣ କଣ କରୁଥିଲେ?
ହଁ ମୁଁ ଏଇଠି ଏ ସବୁ କାମ ସାରିକି ଖାଇ ପିଇକି ବସିଛି ଟିକେ ଭଲ ଲାଗୁନି କାଲି ପୁଅ ପାଖକୁ ଯାଇଥିଲି ତ ତାକୁ ଛାଡିବା ପାଇଁ ଆଉ ସେ ସେଥିପାଇଁ ତା ତାରିଣୀ ଠାକୁରଙ୍କ ପାଖକୁ ଟିକେ ଯାଇଥିଲି। ଆଉ ଦିନ ଯାକ ଆଉ ଖାଇବାକୁ କି ଭଲ ଲାଗୁନି ତ। ଆଉ ସେଥିପାଇଁ କଣ କଲି ପଖାଳ ହ ଆଉ ଏଠି ପୋଡା କରିକି ଟିକେ ଖାଇଥିଲି ବସିଥିଲି ଏଇଠି ଆପଣ ଫୋନ୍ କଲାଠୁ ବର୍ଷା ତ ହଉଛି, ଏଠି ବସିକି ଆପଣଙ୍କ ସହିତ କଥା ହଉଛି ଆଉ ଆପଣଙ୍କ ଆଡେ ବସ ବର୍ଷା ହଉଛି ନା ନାଇଁ, ପାଗ କଣ କେମିତି ଅଛି?
ଆ ପା ପାଗ ଏଇ ଖରା ଦଉଛି ତ। ବର୍ଷା ହଉଛି ଏମିତି ପାଗ ଆଉ, କାଲି ତ ଖ ବର୍ଷା ହେଲା। ଆଜି ଏଇନା ଖରା ଦେଇଛି ଆଉ
ହୁଁ ହୁଁ ଆମ ଆଡେ କିନ୍ତୁ ଏଇନା ବର୍ଷା ହଉଛି ଆଉ ବି ତାପରେ
ମନ ଟା ଭଲ ଲାଗିବ, ଆଉ ସେଥିପାଇଁ ଆପଣଙ୍କ ସହିତ କ ଆଉ ଭଲ କଥା କୁହନ୍ତୁ, ସେମିତି ମନଟା ଟିକେ ଭଲ ଲାଗିବ ଖୁସି ଲାଗିବ ଆଉ।
ଆପଣ କଙ୍ ଖାଇଥିଲେ?
ହୁଁ ତ ଆଜି ତ ରୋଷେଇ କରିଥିଲି। ଭାତ କରିଥିଲି। ଆଉ ଡାଲି କରିଥିଲି। ଆଉ ଆମିଷ ତ ଇଏ ଘରେ ନଥିଲେ କରିନି ଯୋଉ ରା କିି ନଣନ୍ଦ ଆସିଛନ୍ତି ଆମିଷ ହେବ, ସେଥିପାଇଁ ଶାଗ ଖରଡା କରିଥିଲି। ଆଉ ଏମିତି ସବୁ ବାଇଗଣ ଭେଣ୍ଡି ଜହ୍ନିି ଟିକେ ପୋଡି ଦେଇଥିଲି କିନ୍ତୁ ମତେ ତ ଟିକେ ପେଟ ଗ୍ୟାସ ଭଲ ଲାଗୁନି ମୁଁ ଖାଲି ଭାତ ଆଉ ବାଇଗଣ ପୋଡା, ଭେଣ୍ଡି ପୋଡ଼ା ଏମିତି ଖାଇଲି ଆଉ।
ଦେହ ଭଲ ନାହିଁ କି ଆପଣଙ୍କର?
ନାଇଁ ବା ଦେହ ଭଲ ନାହିଁ କାଲି ପୁଅ ଆସିଥିଲା ଆ ଦଶମ ପରୀକ୍ଷା ଦେଇକି, ଦୁଇ ମାସ ହେଲା ଘରେ ଥିଲା। ଟିକେ ଭଲ ଲାଗୁଥିଲା, କାଲି ପୁଅ ପଢିବା ପାଇଁ ଗଲା ତ ତାକୁ ନେଲି ଛାଡିବା ପାଇଁ ବାଟରେ ତାରି ସପ ଆଉ
ହୁଁ।
କଣ ଜିନିଷ ଟିକେ କିଣିନଥିଲା ତ ସେଇଟା କିଣିକି ନେଇକି ଦେଇକି ଆସିଲି? ତାପରେ ପୁଅ ଟିକେ ତ ତା ସହିତ କଥା ହେଇନି? ଆଉ ସେଥିପାଇଁ ଟିକେ ଭଲ ଲାଗିଲାନି, ଆଉ ଦେହ ଭଲ ଲାଗନି କି ମନ ଭଲ ଲାଗୁନି। ଆଉ ବସିଥିଲି ଆପଣଙ୍କ ସହିତ କଥା ହେଲାଠୁ ଟିକେ ଭଲ ଲାଗୁଛି ଆଉ ଏବେ ତ ଆମ ଆଡେ ବସ ତା କତିକି ଜୋରରେ ହଉଛି।
ନା ଆପ ଆମ ଆଡେ ତ ଆମ ଆଡେ ତ ପ୍ରବଳ ଖରା ହଉଛି ଆଉ
ହଁ ହଁ କିନ୍ତୁ ଆମର ନା ପ୍ରବଳ ବର୍ଷ ହଉଛି।
ହୁଁ ଆପଣ କଣ ଖାଇଲେ? ପଖାଳ ନା ଗରମ ଆପଣ କଣ ଖାଇଲେ? ପଖାଳ ନା ଗରମ
କିଛି ଖାଇନଥିଲେ ସେଥିପାଇଁ ଆଜି ଟିକିଏ ପଖାଳ ଖାଇଲି ଆଉ ଆମେ କଣ ରୋଷେଇ କରିଥିଲା ଆଜି
ଭାତ ସ ଆଉ ଡାଲି ଭଜା ଏମିତି ଆଉ
ହଁ ହଁ ଆଉ ତମ ଘରେ ଘରେ ଘରେ ସମସ୍ତେ କିଏ କିଏ ରୁହନ୍ତି? ଆଉ କଣ ତମ ଘର ପରିବାର ବିଷୟରେ ମତେ କହିଲ?
ଓ ଆ ବାପା ଭାଇ ଭଉଣୀ ମା ଏମୀତି ସମସ୍ତେ ରୁହନ୍ତି ଆଉ ଆପଣ ଘରେ କିଏ କିଏ ରୁହନ୍ତି?
ଓ ହଁ ଆମ ଘରେ ମୋର ତିନି ଜଣ ଆମେ ତିନି ଭାଇ ଆଉ ତିନି ଯା ତିନି ଯା ଯେ ଜଣେ ଯା ବାହାରେ ଅଛନ୍ତି, ଦିଅର ଆଉ ତାଙ୍କ ପୁଅ ବାହାରେ ଅ ଛନ୍ତି। ଆମେ ମୋ ସ୍ଵାମୀ ମୁଁ ମୋ ପୁଅ, ଯେ ମୋ ପୁଅ ପଢ଼ିବାକୁ କାଲି ଗଲା ହାରି। ଆଉ ଆମ ଶଶୁର ଦୁଇ ବର୍ଷ ହେଲା ଚାଲିଗଲେ। ମୋ ଶାଶୁ ଅଛନ୍ତି, ଆଉ ମୋ ଦିଅର ବଡ ଦିଅର। ଯା ଅଛନ୍ତି ଆଉ ତାଙ୍କର ଛୋଟ ପି ଝିଅଟେ ଆଉ ସେ ପୁଅଟା ଅଛି, ଆଉ ସେ କେତେ ଝଡା ହଉଛି ତା ହିରେ ମୋ ଯା ର ଗୋଡ ଟିକେ ତ ମୋଡିହେଇ ଯାଇଛି ସିଏ ଟିକେ କିଛି କାମ କରିପାରୁନି ସେଥିପାଇଁ ମତେ ଟିକେ ସେଥିପାଇଁ ମୋର ଟିକେ ପରି
ହଁ ହଁ ସେଥିପାଇଁ ମତେ ଟିକେ ପରିଶ୍ରମ କରିବାକୁ ପଡୁଛି ଶାଶୁ ମଧ୍ୟ କିଛି କିଛି ଆମକୁ ସାହାଯ୍ୟ କରୁଛି ଶନ୍ତି ଆଉ
ହୁଁ ହୁଁ ହ ଆଉ ଆପଣ କଣ ଖାଇଥିଲେ ପଖାଳନା ଗରମ
ନାଇଁ ପା ଚାରି ପାଞ୍ଚ ହ ପଖାଳ ପାଇ
ଅ ପଖାଳ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ତାଲ ନହିଁ ନ ଆଉ
ହଁ
ଯେତେବେଳେ ବା ଖାଇନଥିଲି କିଛି ଖାଇନଥିଲି ଆଉ ସେ ପଖାଳ ଖାଇଲି ମୋତେ ବି ପଖାଳ ଚ ଖାଲ ଟାଇମ ଟା ପଖାଳ ଖାଆବାକୁ ବହୁତ ଭଲ ଲାଗେ
ହୁଁ ହୁଁ ଆ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ଏବେ ତ ମୁ କୁଆଡେ ଯାଇନଥିଲି ଯଦିଓ ବାପ ଘରକୁୁ ପୁଅ ଟା ଆସିଥିଲା। ଏଇ ରଜ ହଉଥିଲା ଆ ବାପା ବୋଉ ଘରେ ନ ବାପା ବୋଉ ଭାଇ ଭାଉଜଙ୍କ ପାଖକୁ ଯାଇଥିଲେ ହାରି ଆଉ ସେଥିପାଇଁ ଦାଦା ଖୁଡି ଡାକୁଥିଲେ। ଆମ ଘରେ ଆମ ଦିଇ ଜଣ ଦାଦା ଅଛନ୍ତି ଖୁଡି ଅଛନ୍ତି ତାଙ୍କର ଆମର ଦିଟା ଭାଇ କି ଦାଦା ହବ ପୁଅ ଆଉ ଦାଦାଙ୍କ ଝିଅ ଜଣେ ଅଛନ୍ତି। ସେଠି ମୁଁ ହେଲେ ଯାଇନଥିଲି ବୋଉ ବାପା ନଥିଲେ ତ ଯାଇନ ଥିଲି ଏବେ ବାପା ବୋଉ ବାହାରୁ ଭାଇ ଭାଉଜଙ୍କ ପାଖରୁ ଆସିଲା ଠୁଁ ଯାଇଥିଲୁ। ଯାଇଥିଲୁ ଆମର ମ ଧ୍ୟ ଯୋଉଁ ବାପା ଚାଲି ଯାଇଥିଲେ ତାପରେ ବଡ ଶାଶୁ ଚାଲିଗଲେ।
ଆମର ଦୁଇ ବର୍ଷ ହେଲା ଆମର ଗୋଟେ ନିୟମ ଅଛି। ବର୍ଷ କିଆ ନଗଲେ ଆମେ ମନ୍ଦିରକୁ ଯାଉନି ତ। ସେଥିପାଇଁ ମନ୍ଦିର ଯାଇନଥ ଇଲୋ ଯାଇକି ଟିକେ ଆମ ଗାଁ ହନୁମାନ ମନ୍ଦିର ଦର୍ଶନ କରିକି ଠାକୁରଙ୍କ ଆସିଲେ। ଆଉ ସେଠି ହନୁମାନ ଚାଲିସା କଲୁ ଟିକେ ଭଲ ଲାଗିଲା। ଆଉ ତମେ କୁଆଡେ ଡେ ଯାଇଥିଲ ଏବେ ରଜ ଦିନ।
ରଜ ତ ଦି ଦିନ ବର୍ଷା ହେଲା ଆଉ ଦିନିଟା ଇଏ। ଦୋଳି ଖେଳିକି ଆସିଲୁ ରଜ ମହୋତ୍ସବ ହଉଥିଲା। ଯ ଖେଳିକି ଆସିଲ ଆଉ ପିଠା ଖାଇଲୁ ରଜରେ ପୋଡ ପିଠା। ଚକୁଳି ବରା ଏମିତି ଖାଇକି ଦୋଳି ଖେଳିଲୁ ଆଉ ଆପଣ କଣ ପିଠା କରିଥିଲେ।
ଆପଣ କଣ ପିଠା କରିଥିଲେ।
ହଁ ଆମର ତ ରଜକୁ ମାନେ ପ୍ରଥମ ର ଯଦିିନ କିଛି ହେଇନଥିଲା। କିନ୍ତୁ ଯେହେତୁ ମୋ ବଡ ଶାଶୁଙ୍କର ବର୍ତିିକା ଯାଇନଥିଲା। ସେଥିପାଇଁ ମୁଁ
ହୁଁ।
ବଡ ଯାହାହାର ଆଣିଥିଲି ମଝିଆ ଯାହାହାର ପଠାବଣା ଆଣିେ ଆଉ ମୋ ମଳା ବାକୁ ବାପଘର ଆଣିଥିଲେ। ଆହୁରି ମଧ୍ୟ ଆମ ସମୁଦୁଣୀର ମାନେ ଯୋଉ ହରିବଶ ସମୁଜଣୀ ବଥିଲ ତାଙ୍କ କରି ଆଣିଥିଲେ ଆଉ ଖାଇଥିଲୁ। ତାପରେ ଯୋଉ ମଝି ରଜ ଦିନ ବଡ ସାସୁଙ୍କର ବଷର୍ଷିକିଆଗଲା। ସେଠି ଆମରି ବଡା ଘରେ ଏମତି ଭୋଜି ଭାତ ହେଇଥିଲା କ ଭାତ କରିଥିଲେ, ଡାଲି କରିଥିଲେ। ପୋଟଳ କରିଥିଲେ, ଖଟା କରିଥିଲେ, ଖିରି କରିଥିଲେ। ତାଙ୍କ ଘରେ ଖାଇଲୁ ସେଥିପାଇଁ ଆମର ଦୁଇ ଦିନ କିଛି ପିଠାପଣା ହେଲା ନାଇଁ। ଆଉ ତୃତୀୟ ଦିନ ତୃତୀୟ ରଜ ଦିନ ଆମର ପିଠା ହେଇଥିଲା। ପିଠା ହେଇଥିଲା ପୋଡ ପିଠା। ପିଠା ହେଇଥିଲା ପୋଡ ପିଠା ତ ଖାଇବାକୁ ବହୁତ ଭଲ ଲାଗେ। ତାକୁ କଣ କରନ୍ତି? ପୋଡ଼ପିଠା କେମିତି କରନ୍ତି କହିଲ, ଚୁନା ତାକୁ କୁଟିଦବ କୁଟିକି ତାକୁ ପାଣି ବସେଇକି ତାକୁ ଯଦି ଗୁଡ, ଆଉ ଅଦା, ଯଉ ମରିଚ ଆଉ ଏଇ ତାକୁ ଗୁଜୁରାତି ସବୁ ଦେଇକି।
ନଡ଼ିଆ।
ହଁ, ତାକୁ ଦେଇକି ତାକୁ ଜନ୍ତିବ। ଯନ୍ତି କିିନା ବାହାରକୁ ଆଣିବ ବାହାରକୁ ଆଣିକି ଆକୁ କଡ଼େଇରେ ପଡ଼ିବ। ସେଇ ପିଠା ହେଇଥିଲା। ଆଉ କାରଣ ଆମ ପିଠାପଣା କିଛି ପର୍ବପର୍ବାଣି କରିନଥିଲୁ।
ହୁଁ, ଆପଣ ପୋଡ ପିଠା ତାହେଲେ କରି।
ମୁଁ କହିଲି ଚକୁଲ ପିଠା ତମ ଆଡେ କଣ କେମିତି କରନ୍ତି ମାନେ କୁଟିକି?
କୁଟିକୁଟିକି କରନ ଆଜିକା ତ ଆଉ କୁଟୁନାହାନ୍ତି। ଏବେ ତ କରିଦଉଛନ୍ତି ଗ୍ରାଇଣ୍ଡର ରେ ଗ୍ରାଇଣ୍ଡର କରିଅଛି। କରଛନ୍ତି ଆଉ ପେଷେଇକି ଆଉ।
ହୁଁ ହୁଁୁ କିନ୍ତୁ ଶୁଣ ମନ୍ୟା ଆମେ ଏବେ କଣ ସବୁ ମାନେ ମାନେ ଅଳସୁଆ ହେଇଗଲେଣି ଆମେ କଣ କରୁଛ? ସେ ସବୁ ମେସିନ ଦ୍ଵାରା କରିଦଉଛେ। କିନ୍ତୁ ଆଗରୁ ଯୋଉ ଆମ ହଁ, କିନ୍ତୁ ଆଗରୁ ଆମର ଯୋଉ ଜେଜେଆ ବା ଜେଜେ ମ ନଥିଲେ। ସେମାନେ କଣ କରୁଥିଲେ? ସେମାନେ କୁଟିକିନା ଢିଙ୍କି ଥିଲା ଢିଙ୍କି ରେ କୁଟୁଥିଲେ। ଆଉ କୁଟିକି ତା। କୁ କଣ କରୁଥିଲେ? ବିରି ବାଟିକି ତାକୁ ଫେଣେଇକି ଚକୁଳି ପିଠା କରୁଥୁଲେ ସେଇ ଚକୁଳି ପିଠା ବୋହୁତୁ ସ୍ଵାଦ ଲାଗେ ଆଉ ସେଇ ଚ ଚକୁଳି ପିଠା ମଧ୍ୟ ଆଗ କାଳରେ ବହୁ ତ ହାଣ୍ଡିରେ ପୁରେଇକି ର
ଚକୁଳି ପିଠାଟା ଗୋଳେଇ ଗୋଳେଇ କରିଦବ ବଢିଆ ଲାଗିବ। ଚକୁଳି ପିଠା ଫେଣେଇ ଫେଣେଇ ଫେଣେଇ ଫେଣେଇ କରିବୁ ଚକୁଳି ପିଠାଟା ଫେଣେଇକି କଲେ ପିଠାଟା ଟିକେ କଅଁଳିଆ।
ହଁ।
ଆଜିକାଲି ଆଉ ଲୋକମାନେ ଅଳସୁଆ ହେଇଗଲେଣି।
ହଁ ତାପରେ ଏବେ ବି ଲୋକମାନଙ୍କ ଦେହରେ ଯାଉନି ନା ସେମାନେ ଖା
ହୁଁ ହୁଁ।
ସେଥିପାଇଁ
ହୁଁ। ହଁ ତା ଅ ସେଇଠି ଥିବ ସେଇଠି ଥିବ ଏ ନା ସେ ସେଇଥିରୁ ତ ସ ଆଜିକାଲି ତ ସବୁ ଅଳସୁଆ ହେଇଗଲେଣି ଲୋକ ଖାଲି ଗ୍ରାଇଣ୍ଡର କରି କରଚନ୍ତି ଲୁଣ ଗୋଳେଇକି ଚକୁଳି।
ହଁ ତାପରେ ଯୋଉ ସାର ଓଷଧ ଆଜି କାଲି ପକୋଉଚନ୍ତି ଯୋଉ ସାର ଓଷଧ ପକୋଉଚନ୍ତି ସେଥିପାଇଁ ଖାଦ୍ୟଟା ବେ ଚାଲଚି ଆଉ।
ହଁ ଆଜିକାଲି ହୋଉଚି ହୋଉ ମୁଁ ରଖୁଚି ଆପଣ ଯା କୁହନ୍ତୁ କଣ କରିବି।